ହ୍ୟାଲୋ ହଁ କୁହନ୍ତୁ ମ୍ୟାମ୍।
ସାର୍ ମୁଁ ମାଛ ଚାଷ କରିଥିନି ବାକି ଇଏ କିଛି ଦିନ ଆଗରୁ ଯେ ବନ୍ୟା ଟା ହେଇଥିଲା ସେନାଗି ଆମର ମାଛ ସବୁ ଭାସିଗଲା ତ ଅ ମୋର ବହୁତ ଲସ୍ ହେଇ ମୁଁ ଗୋଟେ ବୀମା ବି ନେଇଥିନି ବାକି ପଇସା ଟା କେରକ ମୁଁ ପା ପାଇମିଁ ଇଏ କରିବି ସେଆ ବେସି ଜାଣିନାହିଁ।
ମାଛ ଭାସିଗଲା ଆପଣ ତ ଆଶ୍ଚର୍ଯ୍ୟ କଥା କହୁଛନ୍ତି ମାଛ କେମିତି ଭାସିଗଲା ବନ୍ୟା ଦ୍ଵାରା ଆପଣଙ୍କ ଘର ନ-ନ-ନ ନଦୀ ପାଖରେ କି?
ଆଜ୍ଞା ନଦୀ ପାଖରେ।
ନଦୀ ପାଖରୁ କେତେ କିଲୋମିଟର ପୁରା ପାଖରୁ ନା?
ପୁରା ନା ପାଖର ପୁରା ସେଇ ପାଇଁ ତ ଭାସିଗଲା ଆଉ ଅ ମାଛ ସବୁ ଭାସିଲା ଆଉ ଛୁଟିଆ ଛୁଟିଆ ଯେତିକି ବି ଥିଲା ସେମାନେ ସବୁ ମାନେ ମରିଛନ୍ତି ଆଉ ନାହାନ୍ତି।
ହଁ ବୀମା ଆପଣ ନେଇଥିଲେ ନା ଏ ମାଛ ଚାଷ କରିବା ପାଇଁ ଇଏ ବିମା ତାହେଲେ ଆପଣ ନେଇଥିବେ ଯେହେତୁ ଚାଷ କରୁଚନ୍ତି ଲାଭ କ୍ଷତି ପାଇଁ ନେଇଥିଲେ ନା। ଆପଣ ତା ପାଇଁ ଆସି ତ ହବ ଆପଣଙ୍କ ଅଫିସକୁୁ ଆଉ ଅଫିସ ରୁ ଆସିି କି ଆପଣ ବୀମା ଟା କ୍ଲେମ କରିଦେନେ ବୀମା ଆପଣ ପାଇଯିବେ। ମାଛ କେତେ ଲଗେଇଥିଲେ କେତେ ଚାଷ କରୁଥିଲେ ମାଛ?
ଆ ମାଛ ଚାଳିଶ କିଲୋ।
ଚାଳିଶ ଟା ମାତ୍ର ଛାଡ଼ିଥିଲେ? ଚାଳିଶ ଟା ମାଛ ମାନେ କିଏ ମାଛ ଛାଡ଼ିଥିଲେ?
ଆ କେ ଦେଶୀ ଦେଶୀ ମାଛ।
ଦେଶୀ ମାନେ ରୁହି ମାଛ ଛାଡ଼ ଚା ଚାଷ କରୁଥିଲେ କି ସେଟା ଦେଶୀର ଟିକେ ଡିମାଣ୍ଡ ଟା ଅଧିକା ଥଏ ତ ସେ ମାଛ ଟା। ଆଚ୍ଛା ଆଉ ମାଛ ଚାଷ ଛାଡ ଆଉ କିଛି ଚାଷ କରନ୍ତି ନା ଆପଣ?
ମାଛ ତ ଏ କରିଥିନି କେନେ କେନା ମାନେ ମାର୍କେଟ ର ତ ମାଛ ଛ ଆସୁନାହିଁ ବେଶୀ ଏବେ ମାନେ ଆସୁନାହିଁ ସେ ପାଇଁ ମାଛ ଚାଷ ତ କରିଥିନି ବାକି ଇଏ ହଠାତ୍ ଗୁଟେ ବନ୍ୟା ପାଇଁ ଆଁ ସବୁ ମାଛ ଚାଲିଗଲା
ଉଁ ମାର୍କେଟ ଏଇଥି ପାଇଁ ଡିମାଣ୍ଡ ଭଲ ଅଛି ଯେହେତୁ ସମୁଦ୍ର ଏଇଛୁଆ ବନ୍ଦ ଅଛି ହ ଆପଣଙ୍କ ମାଛର ଡିମାଣ୍ଡ ବି ଏଖୁନି ମାର୍କେଟ ଭଲ ହେଇଥାନ୍ତା ଭଲ ପଇସା ପାଇଥାନ୍ତେ। ଆଉ ହଠାତ୍ ବନ୍ୟା ପାଇଁ ଆଉ ସେଇଟା କିଛି କରିତ ହବନି ଆଉ ଆପଣ ବୀମା ଟା ତ ବୀମ ର ଅଧା ପଇସା ସା ପାଇଯିବେ ଆଉ ଅଲଗା କିଛି ଚାଷ କରୁଥିଲେ କି କୁକୁଡ଼ା, ଛେଳି କିଛି କରୁଥିଲେ କି?
କୁକୁଡା ର ବି କରିିଥିନି ଚାଷ ସେନ ବି କିଛି ଅସୁବିଧା ଯୋଗୁ କୁକୁଡା ଗା ଅଧେ ଉପରେ ମରିଗଲେ
ଆଛା କୁକୁଡା ମରିଗଲେ ଆଉ ଆଉ ଛେଲି ଏଗା କରିନାହାନ୍ତି ଛେଳି
ନା ନା ଏତେ ଆଉ କରିବାର ମୋର ସକ୍ଷମ ନାହିଁ ମୁଁ ଫାଷ୍ଟ କୁକୁଡ଼ା କରିଥିଲି ବାକି ହିଁ। ଆ କୁକୁଡା ମାନେ ବି ଯେହେତୁ ମାନେ ଅଧିକ ପରିମାଣ ରେ ମରିଗଲେ ଆଉ ଯେତିକି ଥିଲେ ମୁଁ ବିକିକି ଆଉ କିଛି ମାନେ ପଇସା ଆଣିକି ମୁଁ ଏ ମାଛ ଚାଷ କରିଥିନି। ବାକି ମାଛର ବି ହଠାତ୍ ଏରକ ହେଇଗଲା ଆଉ ମୋର କିଛି ସକ୍ଷମ ଏବେ ତ ନାହିଁ କି ମୁଁ ଆଉ କିଛି ଚାଷ ବି କରିପାରିବି
ହଁ। ହଁ ଠିକ କଥା କହୁଛ, ଆପଣଙ୍କ ଯଦି ଏତେ ଲସ୍ ହେଇଛି ଆପଣ ରିକଭରି କରିବା ବି ବହୁତ କଷ୍ଟ ହେଇଯିବ କାରଣ ଏତେ ଲସ୍ ପରେ ବି ଜଣେ ଯଦି ଚାଷ କରୁଛି। ଆଉ ସେଟା ନିହାତି ତା ପାଇଁ ଗୋଟେ ବହୁତ ବଡ କଥା। ଯେହେତୁ ଲସ୍ ହେଲା ପରେ ଆପଣ ଚାଷ କରିଚାଲିଛନ୍ତି। ସେଟା କହିହବନି ସାର୍ ଆପଣ ଏବର୍ଷ ମାଛରେ ଭଲ ପଇସା ଇନକମ କରିପାରିଥାନ୍ତି। ଯଦି ବନ୍ୟାଟା ନହେଇଥାନ୍ତା। ତେବେ ଆପଣ ମାଛଚାଷରୁ ଭଲ ଚାଷ ଇନକମ୍ କରିପାରିଥାନ୍ତେ, ଆଉ କଣ ସେଟା କରିହେବ
ତ ସେଇଟା ମୁଁ ମାନେ ପଚାରିଥାନ୍ତି ଯେ ମୁଁ ବୀମା ତ କରିିଥିନି ବାକି ସେ ପଇସାଟା କେ ପାଇମି ତାେ ଆଉ କିଛି ଚାଷ ଛାଡିଦବା ମୁ ଭାବୁଛି। ଚାଷ ଛାଡଦେମି ଆଉ କିଛି ଆଶା ନାହିଁ।
ଆପଣ ଚାଷ ଛାଡନ୍ତୁନି ବୀମା ପଇସା ଆପଣଙ୍କ ଆକାଉଣ୍ଟକୁ ଆସିଯିବ ଆପଣ ଅନ୍ଲାଇନରେ ଅନଲାଇନ୍ ଜନସେବା କେନ୍ଦ୍ରକୁ ଯାଇକି ଆପ୍ଲାଏ କରିଦବୁ ଆପଣ ଆକାଉଣ୍ଟ ନମ୍ବର ସେଠି ଦେଇଥିବେ ଆପଣ ଯିବେ, ଆମ ଅଫିସରୁ କିଛି ଲୋକ ଯିବେ ସେମାନେ ଦେଖିବେ ଯେ ଆପଣଙ୍କର ମାଛ ଲସ ହେଇଚି ନା ହେଇନି ତାପରେ ଆପଣଙ୍କ ଆକାଉଣ୍ଟକୁ ପଇସା ଚାଲି ଆସିବ।
ଆଜ୍ଞା କିନ୍ତୁ ବି ଆଉ ସେତିକି ମାନେ ଯେତିକି ବି ପଇସା ଆସିବ ସେଥିରେ ମୁଁ ତ ଆଉ ନୂଆ ଚାଷ କରିପାରିବିନି କେ ନା। ସବୁର ମାନେ ଅଧିକ ପଇସା ଲାଗୁଛି ମୋର ଯେତିକି ବି ଥିଲା ମୁଁ କି କରିକି ମାଛଚାଷଟା କରୁଥିଲି। ସେଟାରେ ବି ଯେତେବେଳେ ମୋର ଲସ୍ ହେଇଗଲା ସେତେବେଳେ ତାପରେ ବି ଯଦି ସେତିକି ପଇସାର ଯେ ବୀମାର ମିଳିବ ପଇସା ଏତିିକରେ ତ ମୁଁ ଆଉ କିଛି ଚାଷ କରିପାରିବିନି।
ଆପଣ ଗୋଟେ କାମ କରନ୍ତୁ ଆପଣ କମ ପଇସାରେ ବି ଗୋଟେ ଚାଷ କରିପାରିବେ ଯେହେତୁ ଏ ଛୁଆ ମା ପରିବା ରେଟ ବହୁତ ଅଛି, ବାଇଗଣ ରେଟଟା ବହୁତ ଅଧିକା ଦାମ ରହିଯାଉଛି ଆପଣଙ୍କର ଗୋଟେ କାମ କର ଆପଣ ପରିବା ଚାଷରେ ହେଇ ଆପଣଙ୍କ ଜାଗା ଥିବ ଜାଗାରେ ଆପଣ ବାଇଗଣ ଚାଷଟା ନିହାତି କରୁ କମ ପଇସାରେ ବି ଆରାମସେ ଷ୍ଟାର୍ଟ ହେଇଯିବ ଆପଣ ଯେତିକି ପଇସା ପାଇବେ ସେଥିରୁ ବି ଷ୍ଟାର୍ଟ ହେଇଯିବ ଯେହେତୁ ବାଇଗଣ ରେଟ୍ ଏଇକ୍ଷିଣା ମାର୍କେଟ ରେ ପଚାଶ ଷାଠିଏ ଟଙ୍କା କିଲୋ ଅଛି। ଆପଣ ଯଦି ଏତେ ମୂଳ ଲଗେଇବେ ତାହେଲେ ଆର ମାସ ଆଡ଼କୁ ଯଦି ଆପଣଙ୍କ ବାଇଗଣ ବାହାରିଯାଏ। ତିରିଶରୁ ଚାଳିଶ ଟଙ୍କା କିଲୋ ବି ଯଦି ରୁହେ। ତେବେ ବି ଆପଣ ସେଥିରୁ ବି ପଇସା ଉଠେଇ ପାରିବେ ଯେ ଆପଣଙ୍କୁ ଲସ୍ ହେଇଥିଲା ବୁଝିପାରିଲେ।
ବାଇଗଣ ଚାଷରେ ତ ମାନେ ଏକଲା ରହିନ ହବନି ଆହୁରି କିଛି ମାନେ ସାହାଯ୍ୟ ପାଇଁ ଲୋକ ଦରକାର ଆଉ ତାଙ୍କୁ ଫେର ପଇସା ଦେଇଥବ ଆଉ
ହଁ ବୁଝିଛି ବାଇଗଣ ଚାଷ ତ ଏକଲା କରିବେନି ହଁ ଲୋକ ଦରକାର ଜଣେ ଗଛ ଗଛ ଲଗେଇଲା ପରେ ଜଣେ ପାଣି ଦବ ଜଣେ ଉର୍ଦ୍ଧ ସ୍ପ୍ରେ କରିବ। ଜଣେ ଖତ ଦବ ଦି ତିନି ଜଣ ଲୋକ ଦରକାର ହେବେ କାହିଁକ ଯତ୍ନ ନେବେ। ହନୁ ଫନୁ ଆମର ତ ବଡ ମାଙ୍କଡ ସଂଖ୍ୟା ଯେହେତୁ ଅଧିକା, ଆ ଜଣେ ଲୋକ ଜଗିବା ପାଇଁ ବି ରହିତେ ହବ ଆଜ୍ଞା ମୁଁ ବୁଝିଛି। ନା ଆପଣ ଗୋଟେ କାମ କରୁନ ସବୁଠାରୁ ଭଲ ଗୋଟେ ଚାଷ ମୁଁ ମ ତର ମୁଁ ଦେଖିଛି ମହୁମା ମାଛିଚାଷ ଯେଟା ମହୁ ଆମ ମହୁ ଦେଖିଛ ମାର୍କେଟରେ ବିକ୍ରି ହଉଛି ମହୁ ମହୁ ଚାଷ। ମହୁଚାଷ ର କିଛି ଏତେ ପ୍ରୋବ୍ଲେମ ନାହଁ ଆଉ କମ ପଇସାରୁ ଷ୍ଟାର୍ଟ ହେଇଯିବ। ମିନିମମ ଆପଣ କମ ଅତି କମରୁ ସେଇଟା ଷ୍ଟାର୍ଟ କରିପାରିବେ। ଆଉ ସେଇଟା ଭଲ ଲାଭ ବି ଅଛି। ମୁଁ ବସା ଯେ ଆଜିକାଲି ଘର ଫାର୍ମିଂ କରୁଛନ୍ ସେଟାରେ ବି ଆଜିକାଲି ଭଲ ଲାଭ। ହଉଛି ସେଟା ଆପଣ ଦେଖୁନାହାନ୍ତି ସେଟା ସେ ଚାଷଟା ବି ଭଲ ଚାଷ ଗୋଟେ।
ଅ ମୁଁ ତ ଏଟା ମାନେ କେବେ ଶୁଣି ନାହିଁ ମହୁ ଚାଷ ଆପଣଙ୍କ ପାଖରୁ ଫାଷ୍ଟ ଶୁଣୁଛି।
ଆ
ଆଉ ମୁଁ କେବେ ଜାଣି ନାହିଁ କେବେ କରିନାହିଁ ସେ କୋରକ ହୁଏ କିହ
ମୁଁ କହୁଛି ମୁଁ ମୁଁ କହୁଛି ଆପଣ ଶୁଣ ମହୁ ଚାଷ ଟା ହଉଛି ଆପଣ ଦେଖିଥିବେ ଏଇ ଗଛ ପଛରୁ ମହୁ ମାଛି ବସା କରିକି ରହିଥିବେ। ମୁ ଭାରେ
ଆଜ୍ଞା।
ସେଇଟା ସେଇ ଟାଇପରେ ଗୋଟେ ଚାଷ ହୁଏ ଘର ଛୋଟିଆ ଛୋଟିଆ ଗୋଟେ ବାକ୍ସର କ କରା ହୁଏ ସେଟାରେ ମହୁମାଛି ମାନଙ୍କ ପାଇଁ ଖାଲି ରହିବା ପାଇଁ କରା ହଏ ସେଥିରେ ମହୁମାଛିଙ୍କ। ପାଇଁ ଖାଦ୍ୟ ରଖାହୁଏ ସେ ଖାଦ୍ୟ ଖାଇବା ପାଇଁ ସେମାନେ ଆସନ୍ତି ଅଟୋମେଟିକ ସେମାନେ ସେଠି ବସା କ କରନ୍ତି ଆଉ ସେ ମହୁ ମାଛି ଏକା କାମୁଡ଼ାନ୍ତିନି ବି ଯେହେତୁ ଆପଣ ଖାଇବା ସବୁବେଳେ ରଖୁ ସେମାନେ ଗୋଟେ ଆଟ୍ରାକ୍ସନ ହେଇଯାଏ ଯେହେତୁ ସେମାନେ ସେଠି ଏ କରନ୍ତି ଆପଣ ସୋସିଆଲ ମିଡି ଡିଆ ରୁ ୟୁ ଟ୍ୟୁବ୍ ହଉ ଆଁ ଆଉ ଅଲଗା ଆଲାଗ ସୋସିଆଲ ମିଡିଆ ରୁ ସର୍ଚ୍ଚ ନ ମହୁ ମାଛି ଚାଷ ଆପଣ ଦେଖିତେ ପାଇବେ ସେଠି ଲୋକମାନେ ମହୁମାଛି ଚାଷ କରିକି ବହୁ ଅର୍ଥ ଇନ ପାରୁଛନ୍ତି ଏଥିରେ ଲସ୍ ବି ନାହିଁ କାରଣ ଏଟାରେ ତ ଆପଣ ନିଜେ ବି କରିପାରିବେ ଜଣେ ଲୁକ। ଆବଶ୍ୟକ ଖାଲି ସେ ମହୁମାଛି ବକ୍ସ ରେ ତାଙ୍କ ଖାଦ୍ୟ ଟା ରଖିବେ ସେମାନେ ଅଟୋମେଟିକ ଆ ଆସିବେ ସେନ ବାସ କରିବେ ଆଉ ସେଥିରୁ ଆପଣ ବି ପଇସା ଭଲ ଇନକମ୍ କରିପାରିବେ ଯେହେତୁ ସେଥିରେ କିଛି ଅସୁବିଧା ଏତେ ହବ ନାହିଁ।
ଏ ଯେ ଆପଣ ଜେ କରିଏ ଇଏ ମ ମାଛିର ଖାଇବା ଟା କଣ ସେମାନେ କଣ ରଖିନେ ମାନେ ସେ ଖାଇବା ଟା କଣ ମୁଁ ମା କିଣୁ ଆଣିତ ମୁଁ କିଣିକି ନା ମାନେ ମୁଁ ତିଆରି କରିବି କି କଣ ଖାଆନ୍ତି ମାନେ ସେ ବାକ୍ସ ବି କଣ୍ଟା ରଖିତେ ହବ।
ଆପଣ ମାର୍କେଟ କୁ ଯିବେ ମହୁ ମାଛି ବିଷୟରେ ପ୍ରଥମେ ଆପଣ ନଲେଜ ନୁ କେ । ଚାଷ କରାଯାଏ ତାପରେ ମାର୍କେଟ କୁ ଗନେ ସେଠି ମହୁମାଛିଙ୍କ ବକ୍ସ ରେ ରଖି ପାଇଁ ଯେ ତାଙ୍କ ଖାଦ୍ୟ ଟା ମାର୍କେଟରେ ଆପଣ ପାଇଯିବେ ମାର୍କେଟ। ଖାଦ୍ୟ ଗୋ ଖାଦ୍ୟ ଯଉଠି ସବୁ ମିଳେ ଚାରା ଫାରା ଦୋକା ସେଠି ଆପଣ ଗନେ ସେଠି ସ ସବୁ ପ୍ରକାର ଖାଦ୍ୟ ସେମାନେ ରଖୁଚନ୍ତି। ସବୁ ପ୍ରକାର ସେଠି ଆପଣଙ୍କୁ କହିଦେ ନା ସେଠି ଆପଣଙ୍କୁ ସେ ଦେଇଦେବେ। ବୁଝିଗଲେ ହେ ବଡ଼ ବଡ଼ ଦୋକାନ ଟିକେ ଗନେ ସେଠି ଏକାଳେ ଚାଷ କରିବି ଟି କେ ବୋଲ୍ଡ ବେଶୀ ଆପଣ ଆକାରରେ କରୁନି ଛୋଟି ଆ କର ଫାଷ୍ଟ ଷ୍ଟାର୍ଟ କରୁନ୍ତି ଯେହେତୁ ଆପଣଙ୍କର ଲସ୍ ହଉଛି। ଆପଣ ଛୋଟ ଆକାରରେ ପ୍ରଥମେ କରନ୍ତୁ ଛୋଟ ଆକାର ଦେଖିଲେ ଯଦି ପ୍ରଫିଟ୍ ହେଲା ଆ ଆପଣ ତାହେନେ ଆଁ ବେଶି ଆକାର କରିବେ ଯଦି ଆପଣ ଦେଖିଲେ ଯେ ହଁ ମୋର ଲା ଭ ବେଶୀ ହଉଛି ତାହେନେ ମୁଁ ଆଉ ଟିକେ ବଢିମି ଯଦି ଦେଖିଲେ ମହୁ ଡିମାଣ୍ଡ ମାର୍କେଟ ରେ। କମି ଯାଇଛି ଆଉ ମହୁ ବେଶୀ ମହୁ ତ ଏକଚୁଆଲି ଅରିଜିନାଲ ମହୁ ଯେଟା ହେଟା ତା ଡିମାଣ୍ଡ କେବେ କମେନି ଆଉ ଦେଖିବା ଯଦି ଆପଣ ମାର୍କେଟରେ ତାର ଡିମାଣ୍ଡ ଅତି ବଢ଼ୁନାହିଁ ତେବେ ଆପଣ କଣ କରିବେ ନା ଆଜିିକାଲି ଦେଖୁନାହାନ୍ତି ନା ଅନଲାଇନ ରୁ ମହୁ ଫୁହ ସବୁ ବିକ୍ରି ହଉଛି।
ଆଜ୍ଞା।
ଆପଣ ନିଜେ ନିଜର ଗୋଟେ ୟୁଟ୍ୟୁବ ଚ୍ୟାନେଲ୍ ଖୋଲନ୍ତୁ ଆଉ ସେଥିରେ ଆପଣ ନିଜେ ମାର୍କେଟିଂ କରନ୍ତୁ ଯେ ମୁଁ ଅଁ ମେରା ୟେ ଯୋ ମହୁ ମୋ ମହୁ ଟା ଅର୍ଗାନିକ ଆଉ ମୁଁ ଜଟା ନିଜେ ଚାଷ କରୁଛି ସ ସାଲ ମିଡିଆରେ ଦେଖାନ୍ତୁ ମୋ ଚାଷଟା ଏଇଟା ଲୋକମାନେ ଦେଖିବେ ଦେଖିଲା ପରେ ନିଜେ ଜଜ କରିବେ ଯେ ହଁ ଇଏ ଦିଦି କରୁଛନ୍ତି ନିଜେ ଚାଷ କରୁଛନ୍ତି ଆଙ୍କ ମ ଅରିଜିନାଲି ହେଇଥିବ। ପ୍ୟାକିଂ ଟାଇମ ରେ ବି ଭିଡିଓ କରିକି ଅନ ରଖିବେ ଯଦି ଦେଖନ୍ତୁ ଆମର ମହୁ ପ୍ୟାକିଂ ଚାଲିଛି ଡବା ରେ ଏଟା ଅର୍ଗାନିକ ପୁରା କାଢା ହେଇଛି ଭରା ହଉଛି ଓଜନ କରି ଭରା ହଉଛି ସୋସିଆଲ ମିଡିଆରେ ବହୁତ ପାୱାର ଅଛି ଆପଣଙ୍କର ମାର୍କେଟ ପ୍ରାଇସ୍ ଟା ଟିକେ ବଢିବ ଯେହେତୁ ଅ ପାଖାପାଖି ଦୋକାନୀ ଏତେ ରେଟ ନେବେ ନାହିଁ ସେମାନେ ସବୁବେଳେ ଶସ୍ତାରେ ନିଅ। ଶସ୍ତାର ଡୁପ୍ଲିକେଟ୍ ଜିନିଷ ଏକା ନିଅନ୍ତି ସେମାନେ ଏତେ ନେବେନି କିନ୍ତୁ। ଏତିରୁ ଅନଲାଇନ ରୁ ଆପଣ ଅଧିକା ସେଲ କରିପାରିବେ।
ହଉ ମାନେ ଆପଣ ଯଦି କହୁଛନ୍ତି ତାହେନେ ମୁଁ ବୁଝାବୁଝି କରିକି। ନୂଆ ଆରମ୍ଭ କରିମି। ଦେ ଦେଖିବା ତାପରେ କଣ ହଉଛି।
ଆଜ୍ଞା ଆପଣ କରନ୍ତୁ ନିଶ୍ଚିତ ତାପରେ ମତେ ଜଣେଇବେ ହଉ।
ଆଜ୍ଞା ଆଜ୍ଞା।